ଗୁଡ୍ ମଣିଂ।
ଗୁଡ୍ ନାଇଟ୍, ହୁଁ ହୁଁ ହୁଁ।
ଆଉ
ଆଉ କିଛି ନାଇଁ ଏଠି ବସିଚି ଏ ପରିବା କାଟିବି ବୋଲି ଆଉ ହୁଁ ହୁଁ।
ହଁ ସକାଳେ ରୋଷେଇ କରିଥିଲ ତ ହେଇରା ଖାଇ ଦେଇଥାନ୍ତ।
ସକାଳ ରୋଷେଇ କଣ ଏବେ ଅଛି, ଖାଲି ଡାଲି ଅଛି।
କି ରେଟରେ ଖାଇଚ ତାହେଲେ ଆଉ, ଖାଇ ଦେଇଚ ସବୁ ଦି ଭଉଣୀଯାଙ୍କ। ଏକାଠି ବସିକି ଖାଉ ଖାଉ ଖାଇ ଦେଇଥିବ ଆଉ କଣ।
ଖାଇଦେଇଚୁ ସବୁ ଆମେ ଝିଅର ମୋର।
ହଁ ଦ୍ୱିପହର ରୋଷେଇ କରିଚବେଲି ନା ଏକାନି ରାତି ପାଇଁ ରୋଷେଇ କରିଦେଇଥାନ୍ତ ଆହୁରି ପରିଶ୍ରମ କରିକି ଗ୍ୟାସ୍ ବସେଇକି ଆହୁରି ରୋଷେଇ କରାହଉଚି
ଆରେ ଆଜି ନଅଟାରୁୁ ଭାତ କରିଚି ଡାଲି କରିଚି ତା ସାଙ୍ଗେରେ ବାସ୍ ବେସର ବାଟିକି ସେ ମାନେ ଆକୁ ଗୋଳେଇକି ଆ ଆକ୍ ମାନେ କଣ ଯେନ୍ତି ଛୁଇଁଟା ଆଉ କନ ଏଇଟାକିରେ ଆ କଦଳୀଟା ଛୁଇଁଟା ତାର୍ ସବୁ ଏକାଥରେ କାଟି ଦେଇଚି ନା। ସେଇଥିପାଇଁ। ଆଁ ଏକାଥରେ କଦଳୀଟା ଛୁଇଁଟା ଏକାଥରେ ଭାଜି ଦେଇଚି।
ହୁଁ।
ହୁଁ।
ତୁମ ହାତରେ ସବୁଠୁ ବେଷ୍ଟେ ଆଇଟମ୍ କଣ ହୁଏ?
ବେଷ୍ଟ୍ ଆଇଟମ୍?
ହୁଁ।
ଡାଲ-ଡାଲମା ଡାଲି ବଲବଲ।
ଡାଲମା।
ଏଇଟା ଆଣେ ଏଇଥେରେ କଣ କାଟୁଚୁ। ହେଇଟା ଆଣେ ହେଇଟା ଆଣେ ହରଡ ସବୁ ଡାଲି ମୁ ବଢିଆ ବନେଇଦେବି।
ମୁଁ ଜାଣିବାରେ ତମ ପଟେ ତ ଡାଲି ଖାଅନି ଡାଲି କିନ୍ତି ବନାଉଚ କିଏ?
କାହିଁକି ବନା ହଉଚି ଖାଇବୁନି କାହିଁକି। ମୁଁ ବଢିଆ ସେ ଡାଲି ବନାଏ, ଆମ ପୁଅ ବି ଖାଏନି ଡାଲି।
ମୁଁ ଜାଣିବାରେ ତମ ପଟେ ଯୋଉ ଭୋଜି ଭାତ ହଉଚି ଡାଲି ହୁଏନି ନା?
ହୁଏନି?
ହୁଁ ମୁଁ ତ ଜାଣିବାରେ ତମପଟେ ଡାଲି ହିଁ ହୁଏନି।
ନାଁ ନାଁ ନାଇଁ ନା ଆମ ଆଡେ ତ ହୁଏ ଆମରତ ଅ-ଆ ହଁ ହଁ ହାଲୋ। ମୋ ମାମୁଁ ଘର ଆଡେ ହୁଏ।
ମାମଁ ଘର କୋଉ ଗାଁ?
ମୋ ମାମୁଁଘର ସେ ଯୋଉ ହେପଟେ ଯୋଉ କଣ କହିଲ ସାଗର ଜାଣିଥିବ।
ସାଗର
ହଁ।
ସାଗର ଜାଣିନି।
ଜାଣିନଥିବ ଆଉ, ସେ ବଡମ୍ବା ପଟେ ହଁ।
ମାମାତ ଜାଣିଛି ସାର୍ଟ ସେଭିତରେ ଥିବ ଆଉ।
ହଁ ସେଇ ବଡ଼ମ୍ବା ଓନର ସିଂହ ପୁର ମଝିଟାରେ ଆଉ ହେଲା।
ହୁଁ ବଡ଼ମ୍ବା ଓନରସିଂହପୁର ମ ଯିଟାରେ ନରସିଂହପୁର ତ ରହିଲାଣି ହେଇ ଭିତରେ ଆଡେ ବଡମ୍ବା ତ ରହିଲାଣି ହେଇ ସିଧା କଟକ
ହଁ ସେଇଆଡ଼େସେଇଆଡ଼େମଝିରେ ଆଉ ହେଲା କିନ୍ତୁ ଟୋଟା ଟୋଟାଲି ତ ବିଲେଇ ପଡିବନି ଟୋଟାଲି ମାନେ ଇଏ ବି କରିପାରିବନି। ଯଉ ମୋ ମାମୁ ଘର ବି ଡାଲି ବନାନ୍ତିନି। ଭାତ ତରକାରୀ ଖଟା ପାଏସ ଯାହା ବି ହଉଡାଲି ବନାନ୍ତିନିହେଲେ ଆଗରୁ କରୁଥିଲେ ହେଲା। ଗାଁ ଗହଳି ଟିକେ ହଁ,।
ଆମେ ଯଉ ଦୀପା ଦୀଙ୍କ ଯାଇଥିଲୁ ଭୋଜି ଖାଇ ରିସେପସନ ତାଙ୍କ ଙ୍କର ଏମିତି ମଟନ ଫଟନ ସବୁ କରିଥିଲେ କିନ୍ତୁ ଡାଲି କରିୁନଥିଲେ।
କାହିଁକି?
ତାହେଲେ ତ ହୁଏନି ତାଙ୍କ ଗଟେ ଆଉ କାହିଁକି। ମୁଁ ତ କରୁନଥିଲି ମୁଁ ବି ଜାଣିଛି ତାଲେ ତମ ପଟେ ହଉନି ବୋଲି। ମୁଁ ବି ଆଉ କହିଲି ପରା ମୋର ଫ୍ରେଣ୍ଡ ଜଣ ଅଛନ୍ତି ତାଙ୍କ ଏଇଠି ବି କରୁନାହାନ୍ତି ତମେ ନରସିଂହପୁର ପଟେ
ହ୍ୟାଲୋ।
ଥିବେ ଯୋଉ ଚମ୍ପେଶ୍ୱଵର ଆଗକୁ,
ଆଉ ସେଇ ଚମ୍ପେଶ୍ଵର ହେପଟେ ଆରେ ହଉଛି ହଉନି କଣ ଗୋଟେ ଗୋଟେ ଜାଗାରେ ହଉନି ଗାଁ ଗାଁରେ, ସେଠି କି ହଉନି ଆଉ ବେଳେ ବେଳେ ବି ହୁଏ ବେଳେ ବେଳେ ହୁଏନି ଏମିତି ଆଉ। କିନ୍ତୁ ହୁଏ ତ ଅଧିକରୁ ଅଧିକ ଟାଇମ୍ ହୁଏ ଯାହାର ଇଛା ଅଛି କରିବ।
କେମିତି ଗୋଟେ ଖାଇବୁ କହିଲ, '
ହଁ ବା ଆଜି ସ କଣ କରନ୍ତି କହିଲ ଦ୍ଭା ଭାତ କୁ ଯୋଉ ତରକାରୀଟା ଯୋଉ ବୁଟ ଡାଲି ଯୋଉଟା ହେଲା ସେଇଟାକୁ ସେମାନେ ଏକାଥରେ ଡାଲମା ଟାଇପ ର କରିଦିଅନ୍ତି ହେଲା ଯୋଉଟା କି ତମ ଦିଟାଙ୍କର ଖର କରିପାରିବ ଖାଇ ପାରିବ ଟିକେ
ଆକ୍ଚୁଆଲି ଆମରଭୋଜି ହେଲୋ କମ୍ପଲସରିୀ ଡାଲି ନହେଲେ ଆମେ ଖାଇପାରିବୁନ।
ଆଉ ମୁଁ ତମେ କହୁଛ ମୁଁ ଇରିଟେଡ ହୁଏ ମାମୁଁ ଘରର ଗଲେ ଗୋଟେ ଗୋଟେ ବୋ ଭୋଜି ହବ ହେଲା କିନ୍ତୁ ଡାଲି ହବନି ଡାଲି କି ଡାମା ଏସବୁନି କିନ୍ତୁ ତରକାରୀ ଟା ଯୋଉଟା ସେ ଡାଲମା ଟାଇପ ର ଉଇ ସେଇଟା ଦିଇଟା କ ବାଳିଆ ପିମ୍ପୁଡି
ଡାଲିକି ପାଇବା ତରକାରୀ କି ପାଇବ ଆଉ କଣ
ହଁ ନା
ନାଇଁ କି କହିଲେ ଡାଲିକି ପାଇବ ତର
ହଁ ଦିଇଟା କ ଏକାଥରେ କରିଦଉଛନ୍ତି ଆଉ ହୁଁ କିନ୍ତୁ ଆମର ଆମ ଆଡେ ଏମିତି ଆମ ଆଡେ ନାହିଁ ମୁଁ ମାମୁଁ ଘର ଆଡେ ଅଛି ଆଉ
ହୁଁ ତମପଟକୁ ଏବେ ରିସେଣ୍ଟ ଯାଇଥିଲି ତ ଆଉ ଏବେ ମାସକ ତଳେ ଯାଇଥିଲି।
ହୁଁ ତମର କିଏ ଅଛନ୍ତି ହଁ ଖଣ୍ଡ ପଡା ଏପଟେ ବି ତମ ପଟେ ନା
କଣ୍ଟ ପଡ଼ା ନାହିଁ କି ଖଣ୍ଡ ପଡ଼ା ନୁହେଁ ଘଟପଡା ଆମ ପଟେ ଘଟପଡା
ହଁ ତମର ସେ କେତେ ବାଟ?
ଖଣ୍ଡଗଡାଠା ମୋର ହେଇଠି ଅଠର କୋଡିଏ କିଲୋ ମିଟର ହବ। ଆମର ନୟାଗଡ ପା ଖ ନୟାଗଡ଼ ଦଶ କିଲୋମିଟର ଖଣ୍ଡେ ହବ ଦଶ ବାର
ହୁଁ ସେଇ ଖଣ୍ଡପଣ୍ଡା ତ ଆମର ଜଣେ ବାହା ହେଇଛନ୍ତି।
ହଁ ହଁ ହଁ
ମୋ ଜେଜେମାଙ୍କ ଭଉଣୀ ବା ହେଇଛନ୍ତି।
ହୁଁ
ହୁଁ ଇଏ ଅଛନ୍ତି ବୋଧେ ଆଉ।
ଆସ ଆମ ପଟେ ଭଲ ଭଲ ଜାଗା ଅଛି ଫ୍ୟାମିଲି ନେଇକି ଆସ କେତେବେଳେ ବୁଲାବୁଲି କରିକି ଯିବ।
ହୁଁ ଏବେ ତ ଯୋଉ ତମର ସେପଟେ ଯୋଉ ସିଧବଳା ବ୍ରିଜ୍ ଅଛି।
ସିଧାବଳ ବ୍ରିଜ୍ ଆମ ପଟେ ପାଣି ଦଉଛ ଏଇଟା ତମ ପଟେ ନା ଆମ ପଟେ?
କିଜାଣି ମୁଁ ତ ଦେଖିନି ତମକୁ କଣ କହିବି ମୁଁ ଖାଲି। ମୁଁ ଦେଖିଚି ମାନେ ବୁଲିଗଲା ସେ ଦେଖିଚି।
ଏଇ ସିଧାବଳ ବ୍ରିଜ୍ ତମ ଗାଁ କହିବାକୁ ଗଲେ।
ହଁ ହଁ ଛେନାଗୁଡ।
ରର ସିଧାବଳ ବ୍ରିଜ୍ଠୁ ତମ ଗାଁଟା କେତେ କିଲମିଟର ହବ? କୋଡିଏ କିଲୋମିଟର ଆଭ୍ରେରେଜ। ଆଭ୍ରେରେଜ ପନ୍ଦର ଭିତରେ। ପନ୍ଦର ସତର ଭିତରେ ହବ। ମୁଁ ଯେତିକି ଜାଣିଛି। ଆ ସିଧାବଳ ବ୍ରିଜ୍ ଟା ଆମଠୁ ଏଇଠୁ ହେଲାଣି ଚାଳିଶି କିଲୋମିଟର। ତମର ହବ୍ ନା ଆମର ହ।
ଓହ ଏଇଟା କଥା କିି କିନ୍ତୁ ତମେ କହୁଚ ମୁଁ ଟୋଟାଲି ବୋଧେ ମିନିୟମଟୁ ବୋଧେ କେତେ ଦି ଥର ତିନିଥର ଦେଖିଚି।
ମାନିଆକୁପଡିବ ଏତେ ପାଖ ହେଇକି ତମେ କିନ୍ତୁ ଦେଖିନ ଏଇଟା ଭାବୁଚି ମୁଁ ଏମତିରେ ଗଲିଣି ହେ ପନ୍ଦର କି କୋଡ଼ିଏ? ପଚିଶି ଥର ହେଇଯିବଣି ମୋର ଠିକ୍ ଠିକଣା ନାହିଁ। ଅଧିକ ହଉଛି ନା କମିବ ହେଲେ ପୁଅ ପିଲା ବୋଲି କଣ ମୋର ଚା ତାହା ହାତ ଗୋଡ ନା କଣ କହୁଛୁ?
ନଥିଲେ ବି ପୁଅପିଲା ଗୁଡାକ କଣ ବୁଲୁନାହାନ୍ତି କି ଚାରିଆଡେ? ଆମ ପୁଅ ବା ପଚାଶ ଥର ଯିବଣି ତମେ କଣ କହୁଛ?
ସିଏ ଆସିଚି ଆମ ଗାଁ ପଟକୁ ଆମ ଇଆଡେ ବୁଲିକି ପଳେଇଚି ଯେ।
ହଁ କେତେ ଥର ଯାଇକି ଆଇଚି।
ମୁଁ ବି ଯାଇକି ଆସିଛି।
ହୁଁ
ହଁ ମୋ ମୋର ଦ ଦଶହରା ଦିନ ଦଶହରା ଦିନ ମୋ ସାଙ୍ଗର ବଡେଥିଲା ମୁଁ ଯାଇଥିଲି ସବୁ।
କୋଉଠିକି କହିଲ?
ଆଁ ଯୋଉ ଜଗନ୍ନାଥ ମନ୍ଦିର ପାଖାପାଖି ଏ ୱାନ କିଲୋମିଟର।
ନୟାଗଡ଼।
ହଁ।
ତାହେଲେ ଆମ ଗାଁ ପାଖାପାଖି ପଳେଇ ଆାଇଥିଲ ପୁରା ଆଉ ନା କି?
ହଁ ନୟାଗଡ ପୁରା ୱାନ୍ କିଲୋମିଟର ବା ଜଗନ୍ନାଥ ମନ୍ଦିରୁ ୱାନ୍ କିଲୋମିଟର ତାଙ୍କ ଘର।
ଗଲନି ସେଠିକି ଆସିଥିଲ ଟିକେ ବୈଷ୍ଣବଦେବୀ ମାତ୍ର ସେଠି ପନ୍ଦର କିଲୋମିଟର ଯାଇ
ବୈଷ୍ଣବୀ ଦେବୀ ମନ୍ଦିର ମୁଁ ଜାଣିନି ହେଲା ସେତେବେଳେ ହେଇନଥିଲା ବା?
ମାନେ କେବେ ଯାଇଥିଲ?
ମୁଁ ଦୁଇ ହଜାର ଉଣେଇଶିରେ କି କୋଡିଏରେ ଯାଇଥିଲି?
ନାଇଁ ଏତେ ଶିକ ହେଇ ନଥିଲା ଏବେ ହବାର ଦି ବର୍ଷ ହେଇଯିବ।
ହଁ, ଦୁଇ ହଜାର ଉଣେଇଶିରେ ଯାଇଥିଲି।
ହୁଁ ହୁଁ।
ଏବେ ବା ବର୍ଷେ ହେଲାଣି ମୋ ସାଙ୍ଗମାନେ ସବୁ ଯାଇଥିଲେ ସେପଟକୁ। ହଁ ମ ଯୋଉ- - ବୈଷ୍ଣବୀ ମାହାଦେବୀ ମନ୍ଦିର ବି ମୁଁ ବି ଯାଉ ଯିବା ପାଇଁ ଏ ମୁଁ ଜାଣି ପାରୁନି ଯୋଉ କା କିଏ ସାଙ୍ଗ ଫାଙ୍ଗ ଯଦି କହୁଚନ୍ତି ଯିବା - - ପାଇଁ ହେଲା ଯାଆନ୍ତୁ। ହେପଟ ମୁଁ ଜାଣିନି କୋଉଠି? ହ ରାମ ମନ୍ଦିରରୁୁ କେତେ ବାଟ ସେ।
ରାମ ମନ୍ଦିର ହବ ଖଣ୍ଡପଡା ପଟେ, ଏପଟେ ଓଡଗାଁ ପଟେ ହବ ଯାଇକି - - ପ୍ରଶାନ୍ତି ଦେଇ। ଦି, ଦିପଟ ସାଇଟରେ ଦିଟା।
ଆଚ୍ଛା ଆଚ୍ଛା।
ହୁଁ।
ବଢିଆ ଆଉ। ବୁଲୁଚ ଆଉ ତମେ ବୁଲୁଚ ଆଉ।
ମୁଁ ଏଇ ଗଲିଣି ଜାଗାକୁ ଆଠ ଦଶଥର ଖଣ୍ଡେ, ବୈଷ୍ଣବୀ ଦେବି ଆଠ ଦଶ ଥର। କାମ ମନ୍ଦିରେ ହେଲେ ଆଠ ଦଶଥର।
ହୁଁ।
ହଁ ପାଖରେ ତ ସନ୍ଧ୍ୟା ବଳେ ଟିକେ ଇଚ୍ଛା ହବ ବେଲେ ଚାଲ।
ଅଁହଁ ହୁଁ।
ଯିବା ହେରି କଥା ଆଉ। ଏବେ ବାକି ଯାଇନି ଦି ମାସ ତିନି ମାସ ହେଲା ଯାଇନି।
ହଁ।
ସାଙ୍ଗସାଥି ବି ଅଛନ୍ତି ସା- -
ସାଙ୍ଗ ସଥି ମାନେ ଯିବ ଆଉ କଣ?
ଆଉ ତମେ ସିନା ଝିଅ ପିଲା ସେମିତି ଇଆଡେ ଘରେ ଛାଡିଲା- - ଆସିକି କଷ୍ଟ। ତାର କୋଉଠି ଗୋଟେ କାହା ସାଥିରେ ଆସିଲା ସେ କଷ୍ଟ। ତାପରେ ସ୍କୁଟି ଥିବ, ତାପରେ ଘରେ ଟିକେ ଫ୍ରିଡମ୍ - - ଥିବ ଚାଲିବ।
ହଁ। ନାଇଁ ଘରେ ବି ପୁଣି ସବୁଜାକ ପାଟି। ଘରେ ପୁଣି ଗେଜେ ଗେଜେ ଗେଜେ ହେବେ ନା।
ହଁ ମଁ ତମ ଘରେ ବୋଲି ନୁହେଁ। ସମସ୍ତଙ୍କ ଘରେ। ଆଉ ଗୋଟେ ଝିଅଟାକୁ ଏକା ଛାଡିଲା ଆସିକି କଷ୍ଟ।
ହଁ ବା।
ଆମର କଂ ଅଛି।
ହୁଁ।
ସକାଳୁ ଗଲି ରାତିରେ ଆସିଲେ ବି ଆସିଲୁ ନ ରହିଲେ ବି କି ଫୋନ୍ଟେ କରିବେନି ଘରେ। ଖାଲି ପଚାରି ଦେବେ ଅଛୁତ ହଁ ସେତିକି କାମ ଶେଷ।
ଆମକୁ ତ ସକାଳେ ଫୋନ କରୁଚନ୍ତି ରାତିରେ ଫୋନ କରୁଚନ୍ତି।
ହୁଁ।
ସାଢେ ଦଶ ସାଢେ ଦଶଟା ଏଗାରଟାରେ ବି ମତେ କଲ୍ କରୁଚନ୍ତି ଏମିତି ଆଉ।
ଓହୋ ହଉ। ତମେ ଏପଟେ ସାତକୋଶିଆ ଯାଇନ।
ସାତକୋଶିଆ
ଖାଲି ତମ ପଟେ ମାନେ ଭଲ ଭଲ ଜାଗା ବି ଅଛି ଯାଇନ ନାଇଁ କି। ବହୁତ ଥର ଟ୍ରାଏ କଲିଣି ଯିବା ପାଇଁ ଯେ ଇହାଡେ ଯାଇପାରିନି। ବୋଟିଂ ପାଇଁ ଯିବାକୁ ତମ ପଟେ ପା।
ଆମ ବୋଲେ କୋ କୋଉ ଜାଗା ଏଟା?
ସେଇଟା ପା ପାଲି ପୁଟୁ କଣ ଏଇଟା ମୁଁ ଜାଣିନି ତାହେଲେ। ଏଇ ଯୋଉ ବୋଟିଂ ବୋଟିଂ ପାଇଁ ଅଛି।
ଓ ବାଲିଫୁଟୁ।
ହେଇଥିବ ତାହେଲେ।
ଆ ମୁଁ ଯାଇଛି।
ଗୋଟେ ଥର ଯାଇଛି।
ହୁଁ ହୁଁ ହୁଁ।
ମତେ ଯେତେବଳେ ପଚାରିବେ ମୁଁ କହିବି ଯାଇଛି କିନ୍ତୁ ଗୋଟେଥର।
ବହୁତ କମ ଆଉ ବୁଲାବୁଲି ତମପଟେ ଏରିଆରେ ନାହିଁ ଆଉ।
ହୁଁ ମୋର ବୁଲା ବୁଲି ନାହିଁ ସେପଟେ।
ହୁଁ।
ମୁଁ ଇଆଡେ କହୁନ ସବୁଆଡେ ବୁଲୁଛି।
ଭୁବନେଶ୍ୱରରେ ଏତେବର୍ଷ ହେଲା ରହିକି ଭୁବନେଶ୍ୱର ଏରିଆ ବୁଲିନଥିବ ତମେ।
ସବୁ ବୁଲିଯାଇଛି ହଁ।
ଖାଲି ନନ୍ଦନକାନନ ଟା ଯାଇନ ଆଉ।
ଯାଇଛି ନା ଯାଇଛି
ଇଶା
ହେ ହେ ହେ। ସେଇଠି ବାଧ୍ୟରେ ଯାଇଥିଲି ଆଉ ଖୁସିରେ ଯାଇଥିଲି ଗୋଟେ ଥର ହ ହ।
ହୁଁ ପିଲାଦିନେ ଯାଇଥିଲି ରିସି ଏବେ ଯାଇଥିଲି ଦି ତିିନି ମାସ
ହୁଁ।
ହଉ ରଖୁଛି ହେଲା।
ହଁ ହଁ ଠିକ୍ ଅଛି।
ଗୁଡ଼୍ ନାଇଟ୍।
ଗୁଡ଼୍ ନାଇଟ୍।